ହଁ ହଁ।
ହଁ କୁହ।
ହଁ କହୁନ।
ଆଉ ରଜ କେମିତ ହେଲା ତମଆଡେ?
ହୁଁ ଭଲ।
ଓହୋ ରଜ କେମିତି ପାଳନ କଲେ?
ହୁଁ ଭଲ ଆଉ।
ଓ ହୋ।
ଆଉ ଆପଣ?
ହଁ ଆମଆଡ଼େ ବି ସେମିତି ବହୁତ ଭଲ ହେଇଥିଲା ରଜପର୍ବ।
ଆଛା। ଆଉ କଣ କରୁଚନ୍ତି?
ଏଇଠି ବସିଚି। ଆଉ ଆପଣ କଣ କରୁଚନ୍ତି?
ସେଇ ଏଇଠି ବସିଚି ଘରେ ଆଉ।
ଅ ହ। ଆଉ ସବୁ ଭଲ?
ହଁ ଭଲ।
ଓହୋ।
ଆଉ କଣ ଖାଇଥିଲେ?
ମୁଁ ଏବେ ଚାଟ ଖାଇଥିଲି।
ଆଛା।
ଆଉ ତମେ କଣ ଖାଇଛ?
ମୁଁ ଏଇ ବରା ତରକାରୀ ଟିକେ ଖାଇଥିଲି।
ଓହୋ।
ଆଉ ତମର ସବୁ ଭଲ ନା?
ହଁ ଭଲ।
ଆଉ।
ଆଉ କଣ?
ଆଉ କଣ କୁହ?
ଆଉ ଆଗକୁ ରଥଯାତ୍ରା ତ ଆସୁଛି
ହଁ। ତମ ଆଡେ ରଥଯାତ୍ରା କେମିତି କଣ ହୁଏ?
ଆମ ଆଡ଼େ ଏମିତି ଏତେ ବେଶୀ ହୁଏନି କିନ୍ତୁ ଆମ ସାଇଟ୍ ଗାଁରେ ହୁଏ।
ଆଚ୍ଛା।
ସେଠି ଟିକେ ଭଲ ରଥଯାତ୍ରା ହୁଏ।
ଆଚ୍ଛା।
ତମ ସେପଟରେ ବି ଏନା ହୁଏନି।
ହଁ ଆମ ଗାଁ ରେ ହୁଏ।
ଓ ହଁ ଆମ ଗାଁରେ ତ ଜଗନ୍ନାଥ ମନ୍ଦିର ନାହିଁ ଆଉ ସେଥିପାଇଁ ହୁଏନାଇ ଗାଁ ପାଖରେ ହୁଏ ଆମେ ସେଠିକି ଯାଉ।
ଓହୋ। ଆମର ହୁଏ ବେଶୀ ବଡ ନୁହେଁ କି ବେଶୀ ଛୋଟ ନୁହେଁ ଆଉ।
ଓହୋ।
ସେଇଭଳିଆ ଆଉ।
ହୁଁ। ରଥଯାତ୍ରା ତାହାନେ ବୁଲିବ ଏଥର ତମ ଗାଁରେ।
ହଁ ସବୁ ବର୍ଷ ଆମେ ଯାଉ ମେନ ବର୍ଷା ଦେଖିକି ଆଉ।
ହଁଉ ରଥଯାତ୍ରା ହବ ମାନେ ତ ବର୍ଷା ହବ।
ହଁ।
ହୁଁ।
ବର୍ଷା ହେଲେ ତ ଯାଇହବନି ନା।
ହଁ।
ଦେଖିକି ଯାହା କରିବା ଆଉ।
ହୁଁ।
ଆଉ।
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସବୁ ଭଲ।
ଆଁ ହଁ।
ତମର?
ହଁ ଭଲ।
ଓହୋ। ଆଉ।
ଆଉ କଣ କୁହନ୍ତୁ?
ଆଉ କଣ କୁହ?
ଆଉ କଣ ତମ ପଟରେ କଣ ହୁଏ କୁହନ୍ତୁ।
ଆମ ପଟରେ ତ ସବୁ ହୁଏ କିଛି ହୁଏନି।
ସବୁ ହୁଏ କିଛି ହୁଏନି ତା ମାନେ
ହଁ ଏ ସବୁ ହୁଏ। ସବୁ ହୁଏ କିନ୍ତୁ ଆମେ କହିବାକୁ ଗଲେ କିଛି ହୁଏନି ଆଉ।
ଓ ହୋ ସବୁ ପାଳନ କର ନା କରନି?
ସବୁ ପାଳନ ହୁଏ ଆଉ, କୋଉଟା ଟିକେ ବଡ ଆକାରରେ ହୁଏ। କୋଉଟା ଛୋଟ ଆକାରରେ ହୁଏ ଆଉ।
ହୁଁ ହୁଁ।
ସେମିତି ତମ ଗାଁ ରେ ସେଟାକୁ ମାନେ କଉଁଟା ସବୁ ଭଲ ଭଲସେ ପାଳନ କରାଯାଏ?
ତ ସବୁଗୁଡାକ ତ ଭଲ ହୁଏ।
ହୁଁ ହୁଁ।
ସବୁ କିଛି ଭଲ ହୁଏ। ସେମିତି ଲୋକଙ୍କ ମନ ନେଇକି ଆଉ।
ହୁଁ। ଲୋ ଲୋକଙ୍କ ମନ ନନେଲେ କଣ ହବ କି?
ସବୁଠି ତ ଲୋକଙ୍କ ମନ ନବାକୁ ପଡିବ ଆଉ।
ହଁ।
ହୁଁ। ହୋ ତମ ଆଡେ ବର୍ଷା ହେଇଚି ନା ଆଜି?
ନା ବର୍ଷା ହେଇନି ଆଜି ଦିନ ସାରା ଖରା।
ଉ ହୁଁ।
ତମ ପଟରେ ହେଇଚି ନା ହେଇନି?
ନାଇଁ ଆଜି ହେଇନି, ଆଜି ଟିକେ ଖରା କରିଥିଲା।
ତିନି ଦିନ ହବ ବର୍ଷା ହେଲା। ଆହୁରି କେତେ ବର୍ଷା ହବ?
ହଁ ଡେଲି ଚାରିଟା ବେଳେ ତ ବର୍ଷା ହଉଚି ଆଉ। ତାପରେ ସିଜିନ ବି ଆସିଗଲାଣି ବର୍ଷା ସିଜିନି ଆଉ।
ହୁଁ। ବର୍ଷା ହବ ଏଥର ଡେଲି।
ହଁ। ଆଉ
ଆଉ କଣ ଖବର କୁହନ୍ତୁ?
ଆଉ ତମର କଣ ସବୁ ଭଲ ହୁଏ ପର୍ବ?
ହଁ ଆମ ଗାଁରେ ସେମିତି ହୁଏ କିନ୍ତୁ ରଜ ପର୍ବଟା ଆମ ଗାଁରେ ଟିକେ ଭଲ ହୁଏ।
ଆଚ୍ଛା।
ରଜ ଟା ଟିକେ ଆମ ଗାଁରେ ଭଲ ସେଲିବ୍ରେଟ କରନ୍ତି।
ମେଳା ବସେ ବଧେ?
ହଁ ମେଳା ଫେଳା ଏତେ ବସେନି ଅଳ୍ପ ବସେ। ରଜ ପର୍ବ ନହଲେ ଶିବରାତ୍ରି।
ଉ ହୁଁ।
ସବୁ ଆମ ଗାଁରେ ଭଲ ହୁଏ।
ଜାଗର ତ ସେପଟରେ ଦେଓ ଗାଁ ରେ ଭଲ ହୁଏ।
ହଁ ସେପଟେ ଲାଇନ ତ ଆମର।
ଓ।
ହୁଁ।
ଆମେ ଯାଉ ସବୁ ଜାଗର ମେଳା ପଡିଲେ ଦେଓଗାଁ ଯାଉ।
କି ବଡ ମେଳା ପଡେ।
ହୁଁ ସାତ ଆଠ ଦିନ ବସେ ମେଳା।
ହୁଁ। ସେଇଠି ଭଲ ମେଳା ହୁଏ ସବୁ ବହୁତ ଲୋକ ବି ଭିଡ ହୁଅନ୍ତି। ଯାତ୍ରା ବି ପଡେ ସେଠି ବଡ ପାଟି।
ଟିକଟ ସେଲ୍ ପାଟି ପଡ଼େ ସବୁ।
ହୁଁ।
ତମେ ଯାଅ ନା?
ହଁ ଆମେ ଯାଉ ଆମେ ତିନି ଚାର ଥର ନେଖା ଯାଉ ଥରେ ନା କଁ।
ପାଖରେ ଆଉ।
ହଁ ସେଇଥିପାଇଁ ପଳଉ ଉଁ।
ହୁଁ।
ହୁଁ ଆଉ କଣ?
ଏୟା ଆଉ କୁହ।
ଆଉ ରାତିରେ ଖାଇବା କଁ ହେଇଛି?
ରାତିରେ ହେଇନି ଏଯାଏଁ ଖାଇବା ଆମର ଟିକେ ଲେଟ୍ ତ ଲେଟ ରେ ହବ ରୁ ଟି ଶନିବାର ମାନେ ରୁଟି।
ଅ ହ।
ରବିବାର ବୁଧବାର କୁ ଛାଡିକି ବାକି ସବୁ ଦିନରେ ରାତିରେ ରୁଟି ଆଉ।
ଉଁ ହୁଁ ରବିବାର ବୁଧବାର ଆମିସ।
ଆମିଷ ହୁଏ ଆମିଷ ନେଇକି ଖାଇବା ଆଉ।
ଉଁ ହୁଁ।
ଚିକେନ ଫିକେନ ହେଇଥିଲେ ରୁଟି ଉମ୍ କି ମୁଢି ଫୁଡି ଖାଉ।
ହଁ।
ଆଉ ସମସ୍ତଙ୍କର ତ ସବୁ କଣ ଗୋଟେ ଖାଇବେ କି ସ ଯାହାର ଯାହା ଇଚ୍ଛା ଆଉ।
ହୁଁ।
ଆଉ।
ଆଉ କଣ ରଜରେ କୁଆଡେ ବୁଲାବୁଲି କରିଛ ନା କରିନ?
ରଜରେ ଏ ବର୍ଷ ଫାଷ୍ଟ ଦିନ ଘଟଗାଁ ଯାଇଥିଲି।
ହୁଁ।
ଆଉ ସେକେଣ୍ଡ ଦିନ ବେଲ ବାଳି ଯାଇଥିଲୁ ବୁଲିବା ପାଇଁ ଆଉ।
ଓହୋ ତମେ ବି ତାହେନେ ବେଲବାଳି ଯାଇଛ ଆମେ କି ଥାର୍ଡ ଦିନ ଯାଇଥିନୁ ବେଲବାଳି।।
ହୁଁ ସେ ଥାଡ ଦିନ ବା ମୁଁ ଯାଇିଥିଲି।
ଉୁଁ ହୁଁ ଆମେ ଥାର୍ଡ ରଜ ଦିନ ଯାଇଥିନୁ ବେଲ ବାଳି।
ଉୁଁ ହୁଁ ହୁଁ।
ହୁଁ ବେଲ ବାଳି ରେ ବି ଭଲ ରଜ ହୁଏ।
ହୁଁ।
ହଁ।
ଆମେ ବି ସେଇଠିକି ଯାଇଥିଲୁ।
ହୁଁ ରାତିରେ ଯାଇଥିଲ ନା ଦିନରେ ଯାଇଥିଲ?
ସେଇ ତିନିଟା ସାଡ଼େତିନିଟା ବେଳେ ଏଠୁ ବାହାରିଲୁ ସେଠି। ଚାରିଟା ସୁଦ୍ଧା ପହଞ୍ଚି ଯାଇଥିଲୁ।
ଆମେ ବି ତ ସେଇ ସେମ ଟାଇମ ରେ ଯାଇଥିନୁ।
ଆଛା।
ହୁଁ।
ତାପରେ ଟିକେ ସେଇଟି ସବୁ ସାଙ୍ଗ ସାଥି ସବୁ ଦେଖା ହେଲେ ଏମତି ବୁଲିକି। କି ଆସିଲା ବେଳକୁ ଏ ସ ସନ୍ଧ୍ୟା ହେଇଗଲା ଛଅଟା ସାତେ ଛଅଟା ହେଇଗଲା ଆଉ।
ଉଁ ହୁଁ। ଆମେ ଟିକେ ପଳେଇ ଆସିଥିନୁ ଜଲ୍ଦି ମାନେ ଏତେ ବହୁତ ଭିଡ ଥିଲେ ନା ସେଇଥି ପାଇଁ ପଳେଇ ଆଇନୁ।
ହୁଁ।
ସେଠି ଟିକେ ଭଲ ରଜ ବେଶ ଦୋଳି ଆମେ କଣ କ ଦୋଳି ଖେଳିଲୁ। ଦୋଳି ଖେଳି ନୁ ଖାଲି ଫଟୋ ଫଟ ଉଠେଇଲୁ ଆଉ ଯୋଉ ଯୋଉ ପଡିଛି ଯୋଉ ପଟା ଦୋଳି
ହଁ
ସେଇ ସେଇ ଦୋଳି ଖେଳିନୁ।
ସେଇ ଦୋଳିିକି ଛାଡିଦେଲେ ବୋଧେ ବାକି ସବୁ ଦୋଳି ପାଖରେ ବହୁତ ଜାମ୍ ଥିଲା। ହୁ
ଜାମ ଥିଲେ ସେ ଟିକ କିକେଟ୍ ସଲ ଦୋଳି ସେଠି ଆମେକୁ ଖେଳିପାରିମିନୁ ଲେଟ୍ ହେବ ନା।
ହୁଁ
ସେଥିପାଇଁ ସେ ପଟା ଦୋଳି ଖେଳି ଦେଇକି ପଳେଇଆନୁ ଖାଇ ଖୁଆ ଦେଇ।
ଆଁ ଆଉ ତାଲେ ଛ ରଜ ଟା ଭଲ ସେଲି ସେଲିବ୍ରେଟ କରିଛ।
ହଁ ସେମିତି ଆମ ଗାଁ ରେ ଟିକେ ଭଲ ହୁଏ ରଜ।
ଆଚ୍ଛା
ଫାଷ୍ଟ ଦିନ ଗାଁ ରେ ଫାଷ୍ଟ ଦିନ ଏତେ କୁଆଡେ ଯାଇନୁ ଆମେ। ଫା ଖରା ହଉଥିଲା ନା ଫାଷ୍ଟ ରଜରେ।
ହଁ ନାଇଁ ଫାଷ୍ଟ ରଜ ଦିନ ମୋର ଗୋଟେ ସାଙ୍ଗର ବୋଡେ ଥିଲା ତ।
ଓହୋ ଓହୋ ଆ ସେକେଣ୍ଡ ରଜ ବି ମୁ ସେ ଣ୍ଡ ତ ମୋର ବାଡେ ଥିଲା।
ସେକେଣ୍ଡ ରଜରେ ଓହୋ।
ସେକେଣ୍ଡ ରଜ ଦିିନ ଆମେ ମୋ ସାଙ୍ଗ ଛୁଆଟେ ଆଉ ମୁଁ ଯାଇଥିଲି ଆମର ଏଠି ପାଖରେ ଗୋଟେ ମନ୍ଦିର ଜଗନ୍ନାଥ ମନ୍ଦିର ସେଠିକି ଯାଇଥିନ୍।
ଆଚ୍ଛା।
ସେଠିକି ଯାଇଥାନ୍ତି ତାପରେ ଗାଁରେ ତ ସବୁ ମେଲୋଡ଼ି ଫେଲୋଡ଼ି ଭଲସେ ହୁଏ।
ଆଚ୍ଛା।
ତାପରେ ଆଉ କୁଆଡେ ଯାଇନୁ ଲାଷ୍ଟ୍ ରଜ ଦିନ ଖାଲି ବେଲବାଳି ଯାଇଥିନୁ ଆଉ ଗୋଟେ ଗାଁକୁ ଯାଇଥିନୁ।
ହୁଁ ବେଲବାଆଳି ଧୀରେ ଧୀରେ ଫେମସ୍ ହେଇଗଲାଣି।
ହଁ ରଜ ପାଇଁ ଆମ ଆଖପାଖରେ ବେଲବାଆଳି ତ ଫେମସ୍ ପୁରା।
ହୁଁ ତାପରେ ଏବେ ଏବେ ବି ବାହାରିଲାଣି ଆମର ହଉଛି ପଦ୍ମପୁରୁ। ଏପଟ୍ ରେ ସାଇଁକୁଳୁ
ହଁ ସେପଟ୍ ଲାଇନ୍ ଟା ଟିକେ ଭଲ ରଜ ହୁଏ।
ହଁ ସାାଇଙ୍କୁଲ୍ ବି ଭଲ କରିଥିଲେ ତାଙ୍କର ମେଲୋଡି ସହ ଡ୍ରାମା ବି କରିଥିଲେ ଯାତ୍ରା ଟାଇପ୍ ର‌ଉ।
ହଁ ସେପଟ୍ ସାଇଟା ଟିକେ ରଜ ସେଲିବ୍ରେଟ୍ ଟା ଟିକେ ଭଲ କରିଛନ୍ତି।
ହଁ।
ଉଁ।
ରଜପରେ ରଥଯାତ୍ରା।
ହଁ।
ଏମିତି ପର୍ବପର୍ବାଣି ଦାଗି ଲାଗି ରହିବ ରଥଯାତ୍ରା ତାପରେ ଖୁଦୁରୁକୁୁଣି ଓଷା। ଝିଅ ମାନଙ୍କର ବେଷ୍ଟ୍ ଗର୍ବ ଖୁଦୁରୁକୁଣିଓଶା। ତମେ କର ନା କର ନାଇଁ? ଆଉ
ନା
ହଁ ହଁ। ଖୁଦୁରୁକୁଣୀ ଆମର ବି ଭଲ ହୁଏଠି।
ଘିଅ ମାନଙ୍କ ତ ସେଇଟା ଗୋଟେ ମେନ୍ ପର୍ବ।
ପର୍ବ ନତ ଏଟେ ନିଶା କହିନେ ଜଳେ।
ହଁ ଲାଷ୍ଟ୍ ପାଳି ଯୋଉ ଥିବ ରା ତି ଶୋଇବେନି ରାତି କି ଏଡି ବାରଟା କି ଏଗାରଟା ରୁ ଫୁଲ ତୋଳିବାକୁ ବାହାରିଯିବେ।
ହୁଁ ସେଟା ଗୋଟେ ନିଶା ସାହି ସାହି ଭିତରେ ପୁରା କଣ୍ଟେଷ୍ଟ୍।
ହଁ ଆମର ତ ଏଠି ପୁରା କଣ୍ଟେଷ୍ଟ୍ କରନ୍ତି।
ହୁଁ ହୁଁ ଆମର ଏଠି ସେମିତି କରନ୍ତି ଆମର ଏମିତି କଣ୍ଟେଷ୍ଟ କରନ୍ତି ମାନେ ପ୍ରା ସେଠି ସାଉଣ୍ଡୁ ଆଉ ଶୁଭିବନି କିଛି।
ହଁ ଆମର ତ ଠିକ୍ ଲାଷ୍ଟ୍ ପାଳି ଯୋଉଦିନ ଥିବ ମାନେ ଆମର ବୋଧେ ପାଞ୍ଚଟା କି ଛଟା ଖଣ୍ଡେ ମେଢ ହଏ। ତ ସେଥିରୁ ଦିଟା ଖଣ୍ଡେ ରୁହେ ସାତ ପାଳି ପର୍ଯ୍ୟନ୍ତ। ତ ଆଉ ଯେତିକି ସବୁ ପାଞ୍ଚ ପାଳି।
ହଁ।
ଯୋଉ ଲାଷ୍ଟ ପାଳି ଦିନ ଗାଁଟା କିଛି ଶୁଭିବନି।
ଉଁ ହଁ ତମର ସାତ ପାଳି କରନ୍ତି।
ହଁ ଆମର ଦିଟା ସାହି ଅଛନ୍ତି ତାଙ୍କର ସବୁ ସାତ ପାଳି ଲେଖା କରନ୍ତି।
ହଁ ନା ଆମର ଏଠି ପାଞ୍ଚ ପାାଳି କରନ୍ତି ପାଞ୍ଚ ପାାଳିରେ ଶେଷ ହେଇଯିବ।
ହୁଁ ପାଞ୍ଚ ପାାଳି ବି କରନ୍ତି ଆମ ଶାହିରେ ରେ ପାଞ୍ଚ ପାଳି କରନ୍ତି ଆଉ ସେ ଛନ୍ତି ଅଗା ସାଇ ଟା ତାଙ୍କର କରନ୍ତି ସାତ ପାଳି ଲେଖା। ତାଙ୍କର କଣ ଥିବ ସାତ ପାଳି ଲେଖା କରୁଥିବେ ଆଉ।